ଆଉ କଁ କରୁଚ?
ଏଇ ବର୍ଷା ଏବେ ହୋଉଥିଲା ବର୍ଷା ଏବେ ଟିକେ ଛାଡିଚି ସେୟାକୁ ଛାତ ଉପରେ ଟିକେ ବୁଲୁଚି ଆଉ।
ମୁଁ ବି ଏଇ ଛାତ ଉପରେ ବସିଚି। ଏ ବର୍ଷା ହୋଉଥିଲା ଏବେ ଟିକେ ମାନେ ଟିକେ ଟିକେ ଝିପିଝିପି ପକଉଛି ମୁଁ ଟିକେ ଇଆଡେ ଏ ଟିକେ ଯୋଉ ଇଏ ଅଛି ତ କଁ କହିଲ ତାଜା ଅଛି ତ ସେଇ ତା ତଳେ ବସିଚି।
ଉଁ ହୁଁ। ଏବେ ତମର ଉପ ତ ବର୍ଷାଟା ଏବେ ଛାଡିିନି ଅଳ୍ପ ଅଳ୍ପ ଛାଡିକି ହେଇଯିବ ଆଉ।
ଅହୋ ଆଚ୍ଛା ଆଉ ଗୋଟେ ବଳେ କଁ ଖାଇଥିଲ?
ଗୋଟେବେଳେ ସେଇ ଭା ତ-ଅ ମାନେ ଭାତ ମାନେ ପ ଗରମ ନୁହଁ ତ-ଅ ପଖାଳ ଭାତ ଆଉ-ଉ ଟମାଟର ଝୋଳ ଆ ମିଲମିକର କଷା, ଆମ୍ବ, ଖଟା ଆଉ-ଉ ବାଇଗଣ ଯୋଉ ଅଁ ଭଜା ଏସବୁ ଆଉ।
ଆଚ୍ଛା ଆଉ କୁଆଡେ ଯାଇନ ଚାରିଟା ବେଳେ ବୁଲିବା ପାଇଁ?
ନାଁ ବର୍ଷା ତ ହଉଚି ଆଉ କୁଆଡେ ଯିବି?
ହଁ ହଁ।
ମୁଁ ମୋର-ଅ କଥା ହେଇକି ଶୋଇପଡ଼ିଥିଲି। ଉଁ -ଉ ଶୋଇପଡ଼ିଥିଲି ମାନେ ଉଠିଲାଳକୁ ଲାଇନ ପଳେଇଚି ଲାଇନ୍ ପଳେଇଛି ଦେଖିଲାଳକୁ ବର୍ଷା ଅଳ୍ପ ଅଳ୍ପ ପକୋଉଛି। ସାଙ୍ଗେ ସାଙ୍ଗେ ଆମ ଦିଟା ଘର ସେଗୁରୁ ଏଗୁ ଘରୁକୁ ଧୋଉଡିକି ପଳେଇ ଆସିଲି ଆସିକି ତାପରେ ହେଲା ପୁଣି ଦେଖିଲାକୁ ବର୍ଷା ଜୋରରେ ହେଲା। ଘର ଫର ଖିରି କିି କି ସନ୍ଧ୍ୟା ଦେଇଦେଲି। ସନ୍ଧ୍ୟା ଦେଇ ଦେଇକି ତାପରେ ଏଇ ବର୍ଷା ଛାଡିଲା ଯେମିତି ତ
ହଁ ହଁ ଆମ ଇଆଡେ ଗୋଟେ ଗଛ ଅଛି ତାର ପତର ଆମ ଛେଡି ଫେଡି ଖାଆନ୍ତି। ହେଲା। ତାକ୍ କୁହାଯିବା ପା ମାନେ ମାନେ ହଁ ସେଇ ବାରଟା ଗୋଟେ ବେଳେ। ତାକୁ ମାନେ ଚଢିକି ତାକୁ କାଟିଲେ ଗଛର ପତ୍ର ଆ ତାପରେ ତାକୁ ସେ ଏକାଥର କାଦୁଅ ଉପରେ ପଡିଗଲା। ତାକୁ ଫେର ଆଣିକି ବାପାଉ ପାଣି ଟ୍ୟାବ ରୁ ଫେର ପାଣି ଇଏ କରିକି ତାକୁ ପକେଇକି ଧୋଇଲେ ତାପରେ ଛେଡିିକୁ ଦେଲେ ସେ ଖାଇଲେ ସେ ଯୋଉ ବୋବଉଛି କୁହନା।
ଛେଳି ତ ବର୍ଷା ହେଲେ ପୁରା ବୋବେଇବ ମାନେ ସେ ବର୍ଷା ହେଲେ ମାନେ ସେ ବୋବେଇବ ମାନେ ପଦାକୁ ଚରିବାକୁ ଯାଇପାରିବନି। ସେ ଯାହାହଲେ ବୋବେଇ ବବି କାନ ପୁରା ବଧା କରିଦବ।
କୁହ ନା ସେ ଯୋଉ ବୋବୋଉଛି ଖାଲି କହିବ ଚୋକଟ ଦିଅ ନହେଲେ କି ଘର ଭିତରେ ପଶିଯିବ। ଖାଉଥିବ ଆସିକି ମୁହଁ ପସେଇଦବ।
ହଁ ଆମ ଘର ବି ସେମିତି ଛେଳି ଅଛନ୍ତି। ଗୋଟେ ଜୋକ୍ କଥା ଶୁଣିବ ଆଉ ଗୋଟେ କୁକୁର ଟେ ଜଣଙ୍କ ଛାତ ଉପରେ ଯାଇଙ୍କିି ଗୋଟେ ଗୋଦା ମଦା ହେଇଚି ତା ଉପରେ ଯାଇ ସେ ଶୋଇଛି।
ୱା
ଯାଇକି ମାନେ ଭାବୁନୁ ଯେ ପାହାଚ ବାଟେ କେମିତି ଯାଇକି ସେ ଗଦା ତୁ ଡେଇଁକି ଯାଇକି ଚଢ଼ିକି ବସିଛି ପୁରା ଆରାମସେ।
ଙ୍କ କଇବୁ ଏତେ ପ୍ରବଳ କୁକୁର ମଝିରେ ମାନେ ଙ୍କ ହେଲା ନା ଗୋଟେ ପାଗେଳା କୁକୁରଟେ କୁଆଡୁ ପଳଆଇଛି ଆସିକି ଆମ ଗାଁ ରେ ଭଗବାନ କେ ଗାଈ ଦି ତିନିଟା କୁ କାମୁଡି ଦେଲା। ଲୋକୋଙ୍କୁ ମାନେ କାମୁଡିଦେଲା ଆମ ଘର ପାଖେ ଜଣେ ମା ହିସାବରେ ହବେ ତାଙ୍କୁ ହେଲା ସେ ଯାଇଥିଲେ ଖତ ପକେଇବାକୁ ତାଙ୍କ ବାରିକି ଇଏ ତାଙ୍କୁ ଦେଖିନାହାନ୍ତି ଖତ ପକଉଛନ୍ତି ପଛ ପଟେ ଆସି ସେ କୁକୁର ଟା। ଆସିକି କାମୁଡିୁଥିବା ତାଙ୍କ ଗୋଡକୁ ମାନେ ଏମିତି କାମୁଡ଼ିଲା ଯେ ମାଂସ ପୁରା ମାନେ ଭାରି ପଇଲା। ବ୍ଲଡ଼ ମାନେ ସେଠୁ ପୁରା ପଢ଼ି ପଢି ପଢ଼ି ପଢ଼ି ତାଙ୍କ ଘର ପର୍ଯ୍ୟନ୍ତ ଆସିଲା ତାକୁ ସାଙ୍ଗେ ସାଙ୍ଗେ ମେଡ଼ିକାଲ ନେଇକି ଗଲେ। ମେଡିକାଲ ନେଇ ତାଙ୍କ ପୁ ସେଇ ଯୋଉ ଜାଗା ଟା କାମୁଡିଥିଲା ଚାରିିକର ଯାକ ପୁରା ମାନେ ଇଞ୍ଜେକ୍ସନ ଦିଆହେଲା ଦଶଟା ଖଣ୍ଡ ର। ଟାଉନ ପୁରା ଗଲେ ମାନେ ବଡ ମେଡିକାଲ କୁ ପୁରା ଗଲେ।
ଗଲା
ହଁ ବା ତାପରେ ଏବେ ଟିକେ ଭଲ ହେଇଗଲାଣି। ସମସ୍ତେ ତାଙ୍କୁ ଦେଖିବାକୁ ଆଇଲେ ବା ବନ୍ଧୁବାନ୍ଧବ।
ଆଚ୍ଛା ତମେ କୁହ ନା ମୋର ଗୋଟେ ଭାଇ ଥିଲା ସାନ ଭାଇ ତ ତାକୁ ସେଇଭଳିଆ ଆ ବିଲେଇ ପୁରା ତାକୁ ରାମ୍ପିଦେଲା ଉ ତାର ରକ୍ତ ବାହାରିଲା। ମୁଁ ଫେର ତାକୁ ମେଡିକାଲ ନେଇକି ଛଅଟା ଆ ଇଞ୍ଜେକ୍ସନ ନେଇକି ଆସିଲା ସେ।
ହଁ ବା ମୁଁ ଆସିବାକୁ ଅଁ ଲାଷ୍ଟ ରୁ ପୁଣି ହେଲା ସେଇ ଯୋଉ କୁକୁରଟାକୁ ତାଙ୍କ ପୁଅ ଜଣେ ସିଏ ଯାଇଥିଲେ ତାକୁ ବାଡ଼େଇବା ପାଇଁ ଖୋଜି ଖୋଜି ଉଁ ସିଏ ତାର କଣ କରିଛି ନା ଧୋଉଡ଼ି ଆସିଲା କାମୁଡି଼ବ ବୋଲିକି ସିଏ ତାଙ୍କର ମୋବାଇଲ ଟାକୁ ଫୋପାଡ଼ି ଦେଇକି। କଥା ହଉଛି ନା ଫୋପାଡ଼ି ଦେଇକି ତା ମାନେ ପୁରା ଯୋଉ କର୍ଣ୍ଣମୂଳି ସାଇଜିକି ପୁରା ଢେଙ୍ଗା ପାହାରେ ଦେଲେ ଯେ ଏ କାଥରେ ସେଇଠି ପୁରା ମଲା।
ଭଲ କଲେ। ମନା ଗୋଟ ଗୁଁ ମାନେ ଦେଖ ତାର ତ ମାନେ ଉଁ ସେ ତାକୁ ରାବିସ୍ ହେଇଯାଇଛି ସେ ଯଦି ଅଲଗା କାହାକୁ କାଟିଲା ମାନେ ତାକୁ ଯଦି ମାନେ ବିଷ ଫିସ ହେଇଗଲା ମାନେ ମାନେ ଭଲ ମାନେ ମଣିଷଟେ ସେଶ୍ ମରିଯିବ। କିଛି ଲାଭ ନାହିଁ ତାହେଲେ ତାକୁ ମାରିଦେଲେ ଗଲା। ଗୋଟ୍ ମାନେ ଉଁ ହୁଁ ସେ ତ ସେ ତ ନିଜେ ପାଗଳ ହେଇ ଯାଇଚି ସମସ୍ତଙ୍କୁ କାଟି କୁଟିକି ବାସ ଗଲା। ଯିଏ ଭଲ ହେଲା ହେଲା ନ ହେଲା ନାହିଁ ସେ ମଲା।
ସିଏ ପା ଗୋଟେ ଦିନରେ ମିନିମମ୍ ଦଶ ଜଣଙ୍କୁ ଏଞ୍ଜୋ କରିଦେଇଛି।
ହୁଁ ଆମ ଘ ତ ସେଇଭଳିଆ ଆମ ଘର କତିରେ ଗୋଟେ ମାଙ୍କଡ଼ ଥିଲା ପାଗଳ ମାଙ୍କଡ଼ ମାନେ ର୍ ସେ ତାକୁ ଟ୍ରାକ୍ଟର ତା ହାତରେ ଚଳେଇ ଦେଇଥିଲା ହେଲା ଚଳେଇ ଦେଇଥିଲା। ତାପରେ ସେ ମାନେ ଜ୍ ମାନେ ଏଭଳିଆ ତା ସେ ରାବିବ ମାନେ ଚିଲେଇବ। ମାନେ ଯିଏ ଟ୍ରାକ୍ଟର ବାଲା ଆସିବେ ୟା ଅଟୋ ବାଲା ବସ୍ ବାଲା ଆସିଲେ ଇଏ ମାନେ ଯୋଉ ଗାଡ଼ି ବାଲା ଆସିଲେ ମାନେ ତା ଉପରେ ଡେଇଁଙ୍କି ତାକୁ କାଟିଦବ। ଗୋଡ଼କୁ ହାତକୁ। ମାନେ ଏଭଳିଆ ମାନେ କଲା ମାନେ ଗୋଟେ ମାସ ଦି ମାସ ହେଇଗଲା। ମାନେ ରୋଡରେ କେହି ଯାଇ ପାରୁନାହାନ୍ତି ଆମ ଘରରୁ ପଦାକୁ ବାହାରୁ ନାହାନ୍ତି। ମାନେ ଏଇ ରୋଟି କରିବା ପାଇଁ ଅଟା ଚଟକିଥିବେ ସେ ଏକାଥରେ ବୋଲ ଉଠେଇକି ନେଇକି ପଳେଇଯିବ। ମାନେ ଯାହା ସୁଖିଥିବ ତାକୁ ଖା ମାନେ ଯା ଯୋଉ ମଣିଷକୁ ଦେଖିବ ମାନେ ତାକୁ କା ମାନେ କାଟିବା ପାଇଁ ଦୌଡିକି ପଳେଇ ଆସିବ। ମାନେ ମାସେ ଦି ମାସ ଆମ ଗୁ ମାନେ ପଦାକୁ ବାହାରିଲୁନୁ। ମାନେ ବହୁତ ଇଏ ଏଇ ରାବିବ ହେଇ ରାବିବ ଏଇ ଗଛରେ ବସିଛି ମାନେ ଆମ ଘର କତିରେ ଏ ପୁରା ରୋଡରେ ପୁରା ମାନେ କାହାକୁ ଛାଡ଼ିବ ମାନେ ଛାଡ଼ିବନି। ସମସ୍ତଙ୍କୁ କାଟିବ ମାନେ ମାନେ ଠେଙ୍ଗା କିଏ ବାଉଁଶ ସମସ୍ତେ ଗାଡ଼ି ବାଲା ନେଇକି ଥିବେ ମାନେ ଯୋଉ ଭଳିଆ ରୋଡଟା ହେଲା ପୁରା ମାନେ ସ୍ପିଡ କରିକି ପଳେଇଯିବେ। ନହେଲେ ସେ ପୁରା କାଟିଦବ ଆଉ ଗୋଟେ ମୋ ଭାଇ ନାଗିବେ ମାନେ ଚଚା। ମାନେ ଚଚା ନାଗିବେ। ତାଙ୍କ ସେ ଅଟରେ ଯାଉଥିଲେ ତାପରେ ଦୌଡିକି ଗଲା ଅଟ ଭିତରେ ପଶିକି ତାଙ୍କ ପୁରା ଗୋଡ଼ରୁ ମାଂସ ନେଇକି ପଳେଇବ।
ହଁ ବା।
ଆଉ ଦିନେ କାଟିଲେ ସେ ଏକାଥରେ ନେଇକି ପଳେଇଗଲା ଫେର୍ ସେ ସେ ଙ୍କୁ କୁଆଡ଼େ ଯାଉଥିଲେ ବାହାଘରିଆ ଫେର ଏକାଥରେ ବାହାଘରିଆ କଣ ଯିବେ ଏକାଥରେ ଗଲେ ମେଡିକାଲ।
ହୁଁ ବା।
ଏଇ ଭଳିିଆ କଥା।
ଆମ ପୁଅ ଥରେ ଛୋଟ ହେଇଥିଲା। ସେ ଯାଉଥିଲା ଗୋଟେ ଜନ୍ତାଟେ ହେଲା ସେଇଠି ଥିଲା। ଆର୍ ବି ଦୋଷ ଅଛି ଇଏ ତାକୁ ଖିଙ୍କାରି ଦେଇଛି ଖିଙ୍କାରି ଦେଇଛି ସିଏ ପୁରା ରାଗିକି ଆସି। ଆସିକି ଗୋଡେଇଲା ଗୋଡେଇକି ଗୋଟେ ଗୋଇଠାଟେ ପକେଇଲା ମାନେ ପୁରା ମାନେ ଡେଇଁକି ଯମିତି। ଗୋଇଠା ମାରିଦେଇକି ସେମତି ପୁରା ଗୋଇଠା ଟେ ମାରିଲା ସେ ଆମ ପୁଅ ପୁରା। ଢଳେଇ ରେ ପୁରା ପିଚୁରେ ପଡିକି ତାର ପୁରା ଆଣ୍ଠୁ ଗଣ୍ଠି ଛିଣ୍ଡି ଯାଇଥିଲା।
ଉଁ ହୁଁ ହୁଁ।
ଆଉ ଜଣେ ଆମ ଗାଁ ପାଖରେ ଜଣେ। ସେ ଛୁଆ ଟା ସେମତି ଛାତ ଉପରେ ତାକୁ ମାଙ୍କଡ ଗୋଡେଇଲା। ସେ ଆଉ କିଛି ବାଟ ନ ପାଇକି ଛାତ ତଳକୁ ଏକାବେଳେ ଡେଇଁ ପିଇଲା ଆଉ କଣ କରିବ ତା ଛାତ ତଳକୁ ଏକାଳେ ଡେଇଁ ପଡିଲା।
ହୁଁ ହୁଁ।
ସେଇ କୁକୁର ହେଲା। ଆ ମଲା ଯେ ସେ କହିଲେ ସବ୍ ଭଲ ହେଇଛି ସେ ମରିଛି। ଆଉ କଣ ସମସ୍ତଙ୍କୁ କାମୁଡିକି ଏନଜଡ କରିକି ପକେଇ ଦେଇଛି ଆଉ କଣ କରିବ।
ହୁଁ ହୁଁ।
କୁକୁର ବୋଲି ନ କହିଲେ। ଆଉଥରେ ଆମ ର ସବୁ ଛେଳି ମୋ ଦାଦାଙ୍କ ଛେଳି ହେଲା ବିଲରେ ବନ୍ଧା ହେଇଥିଲେ। ହେଲା ବନ୍ଧା ହେଇଥିଲେ ସେ ସେଇ ପଟେ ଚଷା ହଉଛି। ବିଲ କିନ୍ତୁ ସିଏ ହେଲା ଏ ଯୋଉ ଦେଖ ଆଉ ଏ ତେ ବାଟ କୁ ଯୋଉ। ଉଁ ପାୱାର ଟେଲର ହେଲା ମୋଡିକି। ଚଷା ହଉଛି ସାଉଣ୍ଡୁ ଆଉ ସୁବିନି କି ଛେଳି ଫେଳି ବୋବଉଛନ୍ତି କି କଣ କରୁଛନ୍ତି। ଇଏ ଚାରି ପାଞ୍ଚଟା ଛଅଟା ହେଲା କୁକୁର। କଁ କଲେ ନା ଯାଇକି ଖାବଡି ଦେଇଛନ୍ତି ଛେଳିକି ଆଉ। ସେ ଛେଳି ଟା ମରିଗଲା ବା। ଖାସି ଟେ ତାକୁ ପୁରା ଛିଣ କୀ ପୁରା ଖାଇ ସାଇଲେଣି ମାନେ ଅଧା ଖାଇ ଦେଇଥିଲେ। ତ ଆଉ ସେଇ ତା ମା ଟାକୁ ହେଲା କାମୁଡି ଫାମୁଡି ପକଉଥିଲେ ସେ ପଡିଥିଲା ତାକୁ ଆ ଖାଇ ଦେଇଥିଲେ ସେ ପୁଣି ଡାକିଲେ ଯାଇକି କିଏ ଦେଖିଲା। ଦେଖିଲା ଠାରୁ ଯାଇକି ସେ ଛେଳି ଟା ଦେଖିଲା ବେଳକୁ ମରିଯାଇଛି ତାକୁ ହାଡେ ଫୁଣି ଫୋପାଡି ଦେଇକି ଆଇଲେ। ଆଉ ଏଇ ଯୋଉ ମାଇ ଛେଳି ଟାକୁ ତାକୁ ଆଣିକି। ଡକ୍ଟର ଡାକିଲେ ସାବୁନ ଫାବୁନ ମାରିକି ପିତା ଫିତା ମାରିକି ତାକୁ ପୁରା। ଇଞଜେକ୍ସନ ଫିନଯେକସନ ଦେଇକି ଭଲ କଲେ।
ହଁ। ଆମ ସେ ମାନେ ଆମ ଇଆଡେ ଏତେ ଯୋଉ ସିଆଡେ ସବୁ ମାନେ ଏତେ ଅଛନ୍ତି ଯେ। କୁକୁଡା ଗଲା ମାନେ ସେ ଚଢି ବସିବେ ଆମର ଗୋଟେ କୁ କୁକୁଡ଼ା ଥିଲା ତାକୁ ପୁରା ଏଇ ଯୋଉ ବେକ କତିରେ ପୁରା ଫୁଟେଇକି ଦେଇଥିଲା ତାକୁ ମମି। ମାନେ ଧରିକି ଆଣିକି ତାକୁ ହଳଦୀ ଚୁନ କଣ ସେ ତାକୁ ମିକ୍ସ କରିକି ତାକୁ ଫେରେ ନଗେଇଲେ। ଆ ନଗେଇଲା ପରେ ତାକୁ ମାନେ ଏ ଗୋଟେ ଦିଥର ନଗେଇଲେ ତାପରେ ସେ ଭଲ ହେଲା।
ହଁ ବା।
ଏଁ ହଁ ବା ମାନେ ଗୋଟେ କୁକୁଡ଼ା। ମାନେ ତାକୁ ପୋଷି ପାରିବନି ଯିଏ ଯୋଉ କୁକୁଡାକୁ ଇଏ କଲେ ମାନେ ସିଏ ଖାଇଦେବେ।
କୁକୁଡାର ଜୀବନ କେତେ ତାକୁ। ଫୁଟେଇି ଦେଲ ତ ତଣ୍ଟି ପାଖରୁ ସଇିଲା।
ମୁଁ ମାନେ ଧରିକିନା ସେ ବିଲେଇ ବି ଅ ସେ ବା ସେ କାମୁଡ଼ି ଦେବେ।
ହଁ ଆମ ଘର ପାଖେ ସେମିତି ବି ଜଣେ ମୋ ପାଖକୁ ଛୁଆଟେ ପଢ଼ିବାକୁ ଆସେ ତାଙ୍କର ବି ଗୋଟେ ବଢିଆ ସୁନ୍ଦର ପେଣ୍ଠି ଟେ ରଖିଥିଲେ ତାକୁ ସେମିତି କୁକୁର କାମୁଡି ମାରିଦେଲା। ଆ ଅଣ୍ଡା ଦିଏ ବି।
ହୁଁ ହୁଁ।
ମାରିଦେଲା ତାକୁ ଆଉ କଣ କରିଆ।
ଆଉ ଯେ ଆମର ଗୋଟେ ନଡ଼ିଆ ଗଛ ତ ଅଛି ଯେ ସେ ସବୁ ଶୁଖି ଯାଇଛି। ହେଲା ଆମ ଆମର ସକାଳେ ଯାଉଥିଲେ ଟିକେ ଯୋଉ ଇଆଡେ ମୋର ଟିକେ କାମ ଥିଲା ଛକରେ ମୁଁ ଯାଉଥିଲି ସାଇକଲ ଟା ନେଇନି ସେ ମାନେ ଏଭିଆ ପଡିଲା ମୁଁ ସାଇକେଲ ପୁରା ଜାଲିରେ ଭୋସ୍ କିିନା ପଡିଲା ମୁଁ ଭୁସ୍ କିନା ପଡିଲା ମୋ ସାଇକେଲ ଜାଲି ପୁରା ଚେପା ଏଭଳି ପଡ଼ିଲା ଓଜନ କେତେ କହିଲ ଯୋଉ ଏ ଆ କଣ ସେ ନଡିଆ? ଆଉ ଫେରେ ମୁଁ ମମି କୁ ଦେଲି ମୁଁ ଯାଉ ଯାଉ ଫେରେ ତାକୁ କଣ କଲି ତାକୁ ଟିକେ ପିଟି ପାଟିକି ସିଧା କରିକି ତାକୁ ନଟ୍ ଫଟ୍ ସବୁ ଆ ଭଲସେ ଟାଇଟ୍ କରିକି ଫେରେ ପମ୍ପ ଦେଲି ମୁଁ ଭାବିଲି କି ମୁଁ ଟିକେ ନେଇକି ଯାଏ ସେଠି ର ଖିକି ପମ୍ପ ଫମ୍ ଦେଇକି ଆଉ ନେଇକି ଯିମି ଟିକେ ମାର୍କେଟ ଯିବାର ଥିଲା ଟିକେ ଛକକୁ ମୁଁ ଯିମି। ଆଉ ଯୋଉ ଭଳିଆ ଜିମି କଣ ସେ ପୁରା ଏକାଥରେ ପଡି ଗଲା ନଳିଆ।
ନଡିଆ କେତେ ଓଜନ କଣ ଜଣକ ମୁଣ୍ଡ ପଡିଲେ ବା ମରିଜିବ ଗୋଟେ ଲୋକ।
ଆ ସେଇ ବା ଚେପା ମେପା ହେଇଗଲା ତାପରେ ଫେରେ ମୁଁ ମୁଁ କଣ କିଲିକି ହଉ ମୁଁ କହିଲି ହଉ ଥାଉ ଚେପା ତ ହେଇଗଲା ଫେରେ ମୁଁ ତାକୁ ଭଲସେ ସିଧା ଫିଧା କରିକି ତାପରେ ମୋର ଦେଇକି ଫେରେ ଗଲି ପମ୍ପ ଫମ୍ପ ଦେଇକି।
ହଁ ନଡ଼ିଆ ଯୋଉ ଲୋକ୍ ପିଠି ପିଠି ରେ ବସିଲେ ବେଶୀ ଆଉରି ପୁଣି ଅଣ୍ଟା ଫଣ୍ଟା ବେଣ୍ଡେ ହେଇଯିବ।
ହଁ ପା।
ସେଇଆକୁ ନଡିଆ ଗଛ ମୂଳେ ବା ସବୁବେଳେ ରହିଆ ଭଲ ନୁହଁ।
ହଁ।
ଆମର ବି ଏଇଠି ଘର ପାଖରେ କେତେ ନଡିଆ ଗଛ ଅଛି। ହଁ ଗୋଟେ ଗୋଟେ ପଡୁଛି କେତେବେଳେ ଆଉ ପବନ ଫବନ ଦେଲେ ଗୋଟେ ଗୋଟେ ପଡିବ ସବୁ ଆସିିକ ଖୋଜିବେ। ଆ